ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ହ୍ୟାଲୋ।
ହଁ ଶୁଭୁନି?
ହଁ ହଁ ଶୁଭୁଛି।
କଣ କରୁଥଲ?
ଏଇଠି ବସିଛି ଆଉ।
ଆଉ ତମ ଆଡେ ବର୍ଷା ଜୋରେ?
ହଁ ବର୍ଷା ହଉଛି ଆଉ। ପ୍ରବଳ ହଉଥିଲା ଏବେ ଛାଡି ଯାଇଛି।
ହଁ ବା ଜବର ବର୍ଷା ମାନେ, ବିଲ ସବୁ ବୁଡି ଗଲାଇ ଆମ ଆଡେ।
ହଁ। ସିଆଡ଼େ କିଏ ତଳି ଫଳି ପକେଇ ଥିଲେ?
ତଳି ବା ପଡିନି ଆମର ପାଣି ନଥିଲା ଖରା ହଉଥିଲା, ବିଲରେ ଦୋ-ଦୂର ଦୂର ବାଟ ବିଲ ତଳି ପଡି ପାରୁନଥିଲା ଏଇମିତି ବର୍ଷା ହେଲା ଯେ ଆଉ ବିଲ ପାଣି ପୁରା ବୋଝେଇ, ଟିକେ ଛାଡିଲେ ଯାହା କରିବେ ଆଉ।
ହୁଁ ନା ତଳି ଏଇନା ପକ ଖାଇ ଥିଲି ଭାତ, ମଟର ତରକାରୀ।
କାଇଁ ଆଜି କଣ ଶୁକ୍ରବାର ଆଇଁଷ ଖାଆନ୍ତିନି?
ନାଇଁ ବାପା ନାହାଁନ୍ତି ଗୋରଖନାଥ
ବାହାରକୁ ଆସୁନା, ବାହାରକୁ ଆସୁନା ଶୁଭୁନି ବା। ତମର ଆଜି ଯୋଉ ମାଉସୀ ଝିଅର ରିଙ୍ଗ ସେରି ପୁଅର ହେଲା ଆଜି?
ହଁ ହେଇଛି ଆଜି, ବାପା ଯାଇଥିଲେ ବା ସେଇଠିକି।
ଅହୋ। ତମ ମା ବାପା ତ ଆମିଷ ଖାଆନ୍ତିନି ନିରାମିଷ ଆଉ ବାପ୍ ତାଠି କଣ ଅଛି।
ସେଇଥିପାଇଁ ବାପା ବି ନାହାନ୍ତି ତାପରେ ବୋଉ ଆଜି ଖାଇବନି ମାମୁଁ ଝିଅ ପିଣ୍ଡ ସେଇପାଇଁ ଆଉ ଆଇଁସ ଫାଇଁସ ହେଇନି ଆଉ।
ଅ ହୋ। ଏଇ ଯୋଉ ବ ତାଙ୍କର ପଲୁଆ ଘର କଥା ଶୁଣ ଆଜି ବାସନ୍ତି ମାଇଁ ଫୋନ ନ କରିଛି।
ହୁଁ।
ମୁଁ ସେଦିନ ରାଗିକିରି ନା ତମେ ଏକଥା ଶୁଣି ନଥିଲ?
ନାଇଁ ମୁଁ ଜାଣିବା।
ଏଇ ଖି କ୍ଷୀର ଇ ରାଗିକିରି ମୁଁ ଫୋନ ଦିଇ ତିନି ଥର ଏନ୍ତି ଟାଇମରେ ବନ୍ଦ ନ୍ଦ କରିବନି ହେଠୁ ମୁଁ ଆଉ କାଟି ଦେଇଥିଲି ମୁଁ ଆଉ ଦେବିନି ତମର ତମେ କୋଉଠି କ୍ଷୀର ଦେଖ। ହେଠୁ ଆଜି ମାଇଁ ଫୋନ କରିଚି କେଇ ଦିନି ପରେ ଆଉଥରେ ସେ କରିଥିଲା ସାକୁଲି ମୁଁ ଆଉ ଉଠେଇ ନଥିଲି।
ହୁଁ।
ହେଠୁ ଆଜି ମାଇଁ ଫୋନ କରିଚି ଆଉ। ହେଠୁ ଲୁପୁ କହିଲା ମା ନାହିଁ ମୁଁ ସେଠୁ ଯେମିତି ଆଇଲି କହିଲା ହଁ ମା ଆଇଲ। ଇଲୋ ମା ତୋର କେଇ ପଇସା ହୋଉଥିଲା ମୁଁ କହିଲି କେଇ ପଇସା ଆଉ ତମର ପନ୍ଦର ଦିନରେ ହୋଉଥିଲା ଆଉ। ଆଉ ଏଥର ଦୋବୁ ତୁ ରାଗିକିରି ଫୋନ କାଟିଦେଲୁ ଆଉ କୁନି କୋହୁଚି ଭାଉଜ କାଟିଦେବେ ମୁଁ କହିଲି ଭାଉଜ କାଟିବେନି ମାଇଁ ଟିକେ ତମେ ବୁଝ ଏଇଟା ଠିକ କଥା। ଆଉ ନା ନାଇଁ ପା ଆଉ ଇଏ କହିବା କଥା ନା କଣ କରିବୁ ଯାହା ହେଇଚି ହେଇଚି ତୁ ଆଉ ଦେ ପଇସା ତୋର ଛିଣ୍ଡେଇ ଦୋବୁ ଆଉ ତୁ ଦୋବୁ ମୁଁ କହିଲି ହଁ ମୁଁ ତ ମନା କରନି ମୁଁ ତମରି ଇଏ ଯୋଉ ମାମୁଁଙ୍କ ଦେହ ଖରାପେ ଯା ବୁଢାପୁଢୀ ଦିଇଜଣ ତାଙ୍କୁ ଏତିକି ସାହାଯ୍ୟ କଣ କରିପାରିବିନି ମୁଁ ସେଥିପାଇଁ ତମକୁ ନେଇକି ଦେଇ ଆସେଇ। ଆଉ ଏଁ ତମ ଅସୁବିଧା ମୁଁ କଣ ସେ କଥାକୁ ଦବାକୁ ମୁଁ ଇଏ କରୁଚି ହେଲେ ଏଇ ଗି ଗେ
କହିକିରି ବନ୍ଦ କରିବ ନା ଆଉ। ନ କହିକି ମୁଁ
ନାଇଁ ତୁ ଟାଇମିଁ ହଁ ମୁଁ ରଖୁଚି ମୁଁ ଏଠି ଚାରି ଦିଇଥର ହେଲା ରଖୁଚି ତମେ ମୋ ସାଙ୍ଗରେ ଖେଳୁଚ ଇଏ ଗୋଟେ କଥା। ତୁ ନଆଗ ମାମୁଁ କାହା କ୍ଷୀର ଖାନ୍ତିନି ତୋରି କ୍ଷୀର ଖାନ୍ତି ମୁଁ କିହିଲି ହଁ ମୁଁ ଜାଣିଚି। ମୁଁ ଜାଣିନ ସାକୁଲି ସେଇ ଯୋଉ କୋହୁଚନ୍ତି ପୁଅ ମତେ କୋଉ ଦିନୁ କହୁଚି ବୋଉ ଟିକେ କଥା ହୁଅ। ଭାଉଜ ରାଗି ଚି ମୋ ଉପରେ ମୋ ସାଙ୍ଗରେ ମୋତେ ଇଏ କରିବନି ଆଉ କ୍ଷୀର ଟିକେ ନଆଇଲେ ବାପା କଣ ଖାଇବେ ମୁଁ କିହିଲି ମୁଁ କଣ ମନା କର ଢିଚି। ମୁଁ ତାକୁ ମନା କରିଦେଇଥାନ୍ତି ହେଲେ ହଁ ମୁଁ କହିଲି ମୁଁ ମନା କରିଦେଇଥିଲି ତୁ ତମ ଦିଇ ଜଣଙ୍କ ପାଇଁ ଗୋଟେ ସାହାଯ୍ୟ କରିବି ବୋଲି ଇଏ କରିଚି ଆଉ ମୁଁ ମନା କରିଦେଇଥାନ୍ତି। ଏ ନା ହୋଉ ମୁଁ କହିଲି ଆଉ ହଁ ମୁଁ କଣ ମନା କରୁଚି।
ସିଏ ନାଇଁ ସେ କହିବା କଥା କି ଆମେ ଆଜି ନବୁନି କହିଦବ ନା ଆଉ। କହିଲେ ମୁଁ ଏଇନା ଯେତିକି ତମେ ନୋଉଚ ପାଂଶ ନିଅ ଅଧ ଟେ ଯେତିକି ନୋଉଚ ନିଅ। ସେଠି ପୁଣି ବେକାରଟାରେ ରଖିବି ଫୁଣି ନଷ୍ଟ ହବ ନା କଣ ଆଉ ସିଏ କ୍ଷୀର ରହିଥିବ ସେମିତି।
ସେଇଆ ପା ଆଉ ତମେ ଇଏ କିଏ? ଦେଖୋଉଚ ବଡ ଲୋକ କଥା ବଡ ଲୋକ ତମ ଘରେ ନା ସମସ୍ତଙ୍କ ଘରେ ଆଜି କିଏ କାହାକୁ ବ ଇଏ ହୋଉଚି ବା। ସେ ଯୁଗ ଥିଲା ଯୁଗ ହେଲା କିଏ ବୋ ପଇସା ବାଲା ବୋଲି ଲୋକ ଡରୁଥିଲେ ଜମିଦାରି ପ୍ରଥା ଥିଲା ଦୁନି ଇଏ ଥିଲା ଏବେ ଆଉ ଅଛି। ଏବେ ତ ସେ ସମତେ ସମ୍ ହଁ ସମତେ ସମାନେ।
ଯିଏ ଯାହାବି କରିକିରି ଗାଈଟେ ରଖ କି ଯାହାବି କ କିରି ଗୋଟେ ଏଇନା ସିଏ ତାଙ୍କର ଚଳିଚନ୍ତି ଆଉ ସମତେ କଣ ଆଉ ସେଇ କାହାକୁ ଅନେଇଚନ୍ତି ନା କଣ କହି କାହିକି ରଖିବ ନା ଆଉ ସେମି ତି ମୁଁ ରଖୁଥେବି ଫେରେ ନଷ୍ଟ ହୋଉଥିବ ନା କଣ।
ହୁଁ ଏଇ ଯୋଉ ବର୍ଷା ତ ଜୋରେ ହେଇଛି, ଆମ ଆଡେ ଏମିତି ବୁଡାରେ ମାଛ ଉଠୁଛନ୍ତି ଯେ କୁହନା। ତମ ଆଡ଼େ?
ନାଇଁ ମାଛ ଫାଛ ନାଇଁ।
ଉଠୁ ନାହାନ୍ତି, ହେ ପ୍ରଭୁ ଆମର ତ ଖାଲି ଲୋ ଧରିକିରି ଦାଣ୍ଡେରେ କଉ ଚାଲୁଛନ୍ତି ଧରୁଛନ୍ତି ଆଉ।
କେଇଟା ପାଇଲେଇ ବା?
ଆମର ଆଜି କରିଥିଲୁ ରୋଷେଇ ଛଅ ସାତଟା ଖଣ୍ଡେ ଧରିଥିଲୁ। କାଲି ଧରିଥିଲେ, ହଁ -ହଁ ଅଇଁଛା ଲୁ ଲୁବୁ ଗୋଟେ ଦାଣ୍ଡୁରୁ ବା ବାଡେଇଲା, ଆମ ଦାଣ୍ଡୁରୁୁ ବା ଖମାର ଘର ଯୋଉ ତା ଙ୍କ ଆତାପି ଗଛ କତିରୁୁ, ଚଢି ଯାଉଥିଲା ଗୋଟାଇ ବାଡ଼େଇକିରି ଆଣିଲା। ବଡ଼ ବଡ଼ ହଁ ବଡ଼ ବଡ଼ କଉ। ତାଙ୍କ ପୁଅ ଯୋଉ ଆ ହଁ। ମାଛ ଧରିଥିଲା, ଦାଣ୍ଡରେ ଆସି ଚାଲୁଛନ୍ତି ଟି।
ହିଁ ଏତେ କୋଉଟୁ ଆଉଚୀ?
ଜବର କାଲି ଅଇଁଛା ଦାଦା ଆଇଥିଲେ, ପଦିଆ ଦାଦା ଏ କହିଲେ, ଆମେ କାଲି ଚଉରା କତୁରୁ ମୁଁ ଦଶଟା ବାରଟା କଉ ଧରିଚି। ଚଉରା ପାଖରୁ ଶୁଖିଲାରେ, ଏତେ କଉ ଉଠୁଛନ୍ତି।
ଓ ହୋ। ସେ ଯୋଉ ମେଘ ଅତ୍ୟଧିକ ଜୋରେ ହେଇଯାଉନି?
ବୁଡା ହେଇଯାଇଛି ତ ବିଲବାରି ପୁରା ବୁଡା ହେଇଯାଇଛି, ସେ ନୂଆ ପାଣି ପାଇକିରି କୋଉ ପୋଖରୀ ଗାଡିଆ ଯୋଉ ଧରା ହେଇନି ମାଛ
ସେ ଉଠି ଆଇଛନ୍ତି ଆଉ।
ଏ ନିହାତି ଚାଖେଣ୍ଡେ ଚାଖେଣ୍ଡେ କଉ ବଢି
ହୁଁ - ହୁଁ ଦି ତିନି ଖଣ୍ଡ ତ ହଉଥିବ?
ହଁ- ହଁ।
ଭଲ ଆଉ, ଦାଣ୍ଡରୁ ପାଇଯାଉଛ କଉ ଆଉ।
ଏତେ ଧରିଚନ୍ତି। ତେମେ କଣ, ତମ ଆଡେ କଣ ଉଠୁନାହାନ୍ତି? ଗଲନି ବାପାଙ୍କୁ କହିଲନି ଦେଖିଥାନ୍ତେ।
ମୋ ବାପା ସେଗୁଡା ଛୁଅନ୍ତିନି, ଖାଆନ୍ତିନି କି ଛୁଅନ୍ତିନି। ଖାଇବେନି କି ଛୁଇଁବେନି।
ମୁଁ ଖାଆଇନି ମୁଁ ସେ ଶେଉଳ ମାଛକୁ ଖାଆଇନି, ଆଉ କଉଟାକୁ ଭଲ ପାଏ। କଉ ଝୋଳଟା ଟେଷ୍ଟି ନା। ସୋରିଷ ମସଲା ଦେଇକିରି, ଆମ୍ବୁଲ ଟିକେ ପକେଇଦେଲେ। ତା ଝୋଳ ଯୋଉ ଟେଷ୍ଟ, ମୁଣ୍ଡ ଟିକେ ଚୁଚୁମୁଥିବ ଝୋଳକୁ ତା ମୁଣ୍ଡରୁ ତାର ବଢିଆ ଟେଷ୍ଟ।
ହଁ ନାଇଁ, ଆମର ସେ କିଏ ବାପା ଖାଆନ୍ତିନି। ଏତେ ଉଠୁଚନ୍ତି କଉ।
ହଁ ଏ ଫେରେ ଲଘୁଚାପ ବର୍ଷା ବା, ମୌସୁମୀ ବାୟୁ ବର୍ଷାଟା ଥିଲା କମ ହେଲା ଫେର ଲଘୁ ଚାପ ବର୍ଷା ଆଜିଠୁ ଆରମ୍ଭ ହେଇ, କେଇ ଦିନ ଫେରେ ପୁଣି ବର୍ଷା ହବ।
ହଁ।
ବାରି ଘରେ ଯାହା ସବୁ ଲଗେଇଥିଲୁ ସବୁ ନଷ୍ଟ ଆ ଯୋଉ ଛୋଟ ଛୋଟ ଗଛ ଖରା ହେଇକି ଟିକ ଟିକି ଗଜା ସେ ସବୁ ବୁ ଭାଙ୍ଗି କିିରି ତା ଇଏ ହେଇଗଲାଇ ମାଟି ଭୋଇକି, ସେ ଭେଣ୍ଡି କଛ ସବୁ ନଇଁ ପଇଲାଇ।
ସେ ଅତ୍ୟ ବର୍ଷାଟା ହେଲା ବେଳକୁ ଛିଚିଡା
ଅତ୍ୟଧିକ ବର୍ଷାରେ ତା ମୂଳ ସବୁ ଇଏ ହେ ଛୋଟ ଛୋଟ ଗଛ ହେଇଥିଲା, ତା ମୂଳ ସବୁ କ ହଁ ବା। ଆଉ ଏ ବର୍ଷ କିଛି ହବନି, ଫସଲ ହବ ଏବର୍ଷ ଧାନ ଚାଷ ହବା ଭାରି କଷ୍ଟ ହବ।
ଏଇଠି ତଳି ଠିକ ପଡିଲା ଟାଇମରେ, ତ ମେଘ ଏତେ ଜୋର ହଉଛି ଆଉ। ତଳି ତ ପଡି ହବନି ଆଉ।
ବନୁ କୁ ଯାଏ।
ଖାଇଥିଲ କ?
ଆମର ପା ହେଇ ହେଇଥିଲା କତ କଉ ଝୋଳ।
ଅ ହ। ଏ ଲୁଲ୍ ଭାଇ କଣ ଯାଇଥିଲା ଆଡମିସନ୍ ନା ଆଉ କଣ?
ହଁ ହଁ ହଁ କହ ଆଡମିସନ୍ କରି କିରି ଆଇଲା ପା। ଆଇଲା ଆଉ ଯିବ ବୁଧୁ ବୁଧୁବାରେ ସୋମବାରେ ଟିକେ ଯାଇଥାନ୍ତା ତାର ଗୋଟେ ସାଙ୍ଗର ସୁଧଘର। ତାଙ୍କର ଟିକେ ସରିଗଲେ ବୁଧୁବାରେ ସକାଳୁ ପଳେଇବେ ଆଉ।
ଅ ହଉ।
ଆଜି ଚିକି ବଢ଼ିଆ ହେଇଯିବ ଚିକି ଆରେଷ୍ଟେ ହେଇକି ଯାଇଚି ଉଁ ସେ ନିଜେ ଦେଖିଚି। ଯେ ଇଏ ଅରଜିନାଲ୍ ପୋଲିସ୍ ନା ନାକିଲ୍ ପ୍ଲୋ ପୋଲିସ୍ କିଏ ଆସିକି ନଉଚନ୍ତି ଏ ଗୁଡ଼ା କଣ ହବ ଆଗକୁ? ହଁ ଯା ଝିଅକୁ ବା ଫୁକ୍ ପକେଇ ଦେଇଚି ଓପୁରୁ। ହୁଁ ମାନେ ଚିକି ବଞ୍ଚେଇବ କି ନାଇଁ କେଜାଣି?
କିଏ ପକେଇ ଦେଇଚି ରୁହି?
ହୁଁ।
ଓଃ ହୋ।
ବଞ୍ଚେଇ ପାରିବୁନି ହାଏ।
ବହୁତ ଏଇଟା ମାନେ ପତାଟିକ୍ ସିନ୍। ବୋହୁତ୍ ପାଥାଟିକ୍ ସିନ୍ ତାକୁ ନେଇକି ତା ମାମୁଁ ମାରିକି ଗୌରୀ କି ବହୁତ୍ ଆଜି ପିୟୁଷ ଯାଇକି ରକ୍ଷା କରିଛି।
ଅ ହ।
ଆଜି ଦେଖେଇବ ତାଙ୍କୁ ଦିବ୍ୟାକୁ ଆଜି ମାନେ ଜାଳିଦବ।
ଏଇ ଯୋଉ ମାଧବୀ?
ହୁଁ ନିଆଁ ହଁ ଲଗେଇକିରି ତେଲ ଢାଳିଚି ତ ଆଉ ଗୁରୁଦେବ ମନା କରିଚନ୍ତି କିଏ ଉଁ ଇଏ ହଉଚି ନିଅତିର ଇଏ ତମେ କେହି ଯାଅ ନା କଣ ଗୋଟେ ହବ କେଜାଣି?
ସେ ବୋଧେ ମାଧବୀ ସେଠି ମରି ଯିବ କି କଣ?
ମାଧବୀ ସେଇ ତ ମରିବନି କେଇଜାଣି କଣ ହବ ଆଉ।
ସେ ମାଧବୀ ମରିବ କି କଣ ତା
ତମେ ଦେଖନି ସିରିଏଲ୍ ଦେଖନି?
ହଁ ସିରିଏଲ୍ ଦେଖୁଚୁ ଟିଭି ଟା ଥିଲା ଯେ ଟିଭିର ଡିସପ୍ଲେ କଟି ଯାଇଛି ତ। ଅଁ ହଁ ସେଇଥି ପାଇଁ ଆଉ ଦେଖି ହେଇନି ଆଉ।
ହଁ ବର୍ଷା ଦିନ ଯୋଉ ବର୍ଷା ଦିନ ଏ ଯୋଉ କଣ ଆଉ ଅ କିଛି ନାହିଁ ଟାଇମ୍ ପାସ୍ ଟିକେ ହବା ପେଇଁ ଇଏ ନହେଲେ ନାହିଁ ଆଉ କ କଣ ଇଏ ହଉଥିଲା ଏ ଯୋଉ ବର୍ଷା ଦିନ ଟିକେ ବର୍ଷା ଯୋଉ ହଉଚି କଣ ରୋଷେଇ ବାସ କରି ଖାଇବ ଆଉ ଟାଇମ୍ ପାସ୍ କୋଉଠି କରିବ କୋଉଠି ଯାଇ ବସିବା ଅପେକ୍ଷା କାହା ପାଖ ଭିତରେ ଯାଇକି ବସିଲା ମାନେ ପ ମ ସ୍ତ୍ରୀ ଲୋକଙ୍କ ଗତିରେ ଦୁଁନି ଗୋଟାଏ କଥା ତମେ କର ନ ଯଦି ଖଚ ଚୁଗୁଲି ମାନେ ଆ ବିଚାର ପର ବିଚାର କରିବ କାହିଁକି ନିଜ ଘରେ ଯୋଉ ବସିକିରି କାହିଁକି ଟିଭି ନ ଦେଖି ଦେଖିବ।
ହଁ ସେ ଟିଭି ଟିଭି ତ ନାହିଁ ସେଇ ମେସିନ୍ ଗୋଟେ ରଖିଚି ମେସିନ୍ ଚଲେଇବି ବୋଲି ଭାବୁଛି।
ସେଇଆ କାଇଁ କାହା ଘରେ ବସିବ କାଇଁ ଆଜିକାଲି କାହା ଘରେ ଯିବା ବସିବାର ନାହିଁ ନା ସେଥିରେ ଇଏ ହବାର ନାହିଁ।
ତମେ କିଛି ନ ନ କହିଥିଲେ ବି ସେମାନେ ନ କୁ ଛ ଯୋଡ଼ି କହିବେ।
ମୁଁ ଜମା ମୁଁ ଏଇ ବର୍ଷା ଦିନେ ମୋର ପଛେ ରୋଷେଇ ସାରିବି ଗାଈ ତାଇ ରଖିଛି ଗାଈ କାମ ସାରେ ଆଉ ଏସେ ଏସେ ଜି କାମ ଆମ ନାଁରେ ଯଦି ଗ୍ରୁପ୍ କାମ କଣ ଥିବ କରିବି କରେ ନହେଲେ ନାହିଁ ଏ ବସିକି ପଛେ ଟିଭି ଦେଖେ କୋଉଠିିକି ଯିବାର ନାହିଁ।
ଯିବନି କି, କେହି ପଦେ କିଛି
ହଁ ନିଜ ଘର ରେ ବସିଲ ଠିକ୍। କାଇଁ କାହା ଘରକୁ ଯିବ କାହିଁ ଦୁନିଆ ବିଚାର ହବ କାଇଁ ଦୁନିଆ ହୁଁ ଇଏ ଲାଗିବ କାଇଁ
ହୁଁ।
ମତେ ଭଲ ଲାଗେନି ଯୋଉ ସ୍ତ୍ରୀ ଲୋକ
ଏଇ ଲୁବ ଭାଇକି କଣ ଜର ହେଇଥିଲା ବା ନା ମେଡ଼ିସିନ୍
ହୁଁ ବା ମେଡ଼ିସିନ ବା ଯୋଉ ଦୋ ହେଇଗଲା ଦି ଦିନି ବର୍ଷା ହେଇଗଲା ପଳେଇ ଆଇଲା ସକାଳୁ ବର୍ଷା ଓଦା ହେଇକିରି କାଲି ସେଉଠୁ ଓହ୍ଲେଇଲା, ମେଡିସିନ ଆଣିକିରି ଆସିଲା।
ସେ ଯୋଉ ଓଦାମୋଦା ହେଇଗଲା ପାଗ ଚେଞ୍ଜ ହଉଛି
ଢ଼ୋକି ପାରୁନି ତଣ୍ଟିରେ ଥାକିଚି ମୁଁ କହି ତୁ ସେଇଠି ଆସିକିରି ଓହ୍ଲା ଆଉ ଓହ୍ଲେଇକିରି ମେଡିସିନ ଆଣିକିରି ଆଇଲା, କାଲି ଯାଇଥିଲା ସୁବାସ ହଁ ପୁଅ ଫୋନ କରିଥିଲା ସୁବାଷ କହୁଥିଲା ଯିବି ଆଣିବି ଫେରେ କହିଲା ନାଇଁ ଆସେନା ମୁଁ ଯିବି ଆଉ, ହଉ ଗଲେ କହିଲେ ମୁଁ ଆସିବି ଯେତେବେଳେ ରହିବି ତାଙ୍କର ବି ରହି ଦେଖେଇ ଇଏ କରିପାରିବେନି। ଇଏ ତାଙ୍କ ହଷ୍ଟେଲ ଯାଇ କୋଉଠି ରଖିବେ
ହଁ। ସିଏ ଯଦି ଏମିତି କୁଶ୍ଚିତିଆ ଯଦି କେତେବେଳେ କେମିତି ବୁଲିବାକୁ ଫୋନ ଫାନ୍ କଲା
ନାଇଁ ବାହାରକୁ ଆଲାଉ ନାହିଁ, ଦଶଟାରୁ ପାଞ୍ଚଟା ହବ ମାନେ କ୍ଲାସ ମାନେ ବା ଆସିପାରିବନି। ଭିତରେ
ଓହୋ।
ବାହାରକୁ ତାଙ୍କର ଏଠି ଯେମତି ବାହାରେ ବୁଲୁଥେଲେ, ଏ ଏବେ ସନ୍ଧ୍ୟା ହେଲେ ମାର୍କେନିଙ୍ଗ ମାର୍କେଟକୁ ଚାଲି ଆସୁଥିଲେ, ଯାହା ଟିଫିନ କରୁ ଥିଲେ, ବୁଲିବାଲିକି ଯାଉଥିଲେ, ସେଠି ନାହିଁ ସେସବୁ ନାହିଁ। ବସ୍ ଆସିବ ତମକୁ ଦଶଟାରେ ମାନେ କଲେଜ ରାଉଣ୍ଡରେ ଫୁଲ ଛାଡ଼ିଲା ଫେରେ ସେଉଠୁ ନେଲା, ଫେରେ ଦଶଟାରେ ହଷ୍ଟେଲକୁ ଯିବ ସଇଲା। ଏଠି ଭାରି ଷ୍ଟ୍ରିଟ୍।
ସିଏ ସେମତି ରହିଯାଉ।
ସିଟି ପାର୍ଲର ପାର୍ଲର ଯିବ? ତମେ ପାର୍ଲର ଲର ନବ ଟ୍ରେନିଂ ନବ?
ନାଇଁ ମିସିନ୍ ଟା ତ
ଏ ପାର୍ଲର ନଉନା ସିଟି ଫେରେ କିଛି ନାହିଁ ବା, ମାନେ ସବୁ ଫ୍ରି। ଖାଇବା ପିଇବା ସବୁ କୁ ଇଏ ନବ ନବ ଯଦି ଇଏ କର। ଏୟା ଏଣ୍ଟ୍ରାନ୍ସ ଦବାକୁ ପଡିବ। ହଁ ହଁ ପାର୍ଲର ଅଛି।
ହଁ ହୋ।
ଇଞ୍ଜିନିୟରିଂ ଏମାନେ ଅଲଗା, ତମର ଅଲଗା ସେପଟକୁ ଇଏ ହେଇଛି ପାର୍ଲର ଯଦି ନିଅନ୍ତ
ହୁଁ।
ପାର୍ଲର କୋର୍ସ କରିଦିଅନ୍ତ ବର୍ଷେ।
ବର୍ଷେ ଭିତରେ ସିଏ ଟ୍ରେନିଂ ଦେବେ
ହୁଁ ହୁଁ। ତମେ ତମର ଆସିକିରି ଇଏ କରିବ, ଆଜିକାଲି ତ ଯୋଉ ମେକଅପ୍ ରେ ସବୁ। ଗୋଟେ ବି ବାହାଘରରେ ଗୋଟାଇ ମେକଅପ୍ ଯାଇ କଲେ ପାଞ୍ଚ ଛଅ ହଜାରରୁ କମ୍ ନଉନା ହଁ।
ହୁଁ। ପାଞ୍ଚ ଛଅ ହଜାରରୁ ପୁଣି